ଆପଣଙ୍କୁ ଯେହେତୁ ମୁଁ କଲ କରିୁଛି ମୁଁ କହିବିନି ଆପଣ କହିବେ? ଆଉ କଣ କରୁଛନ୍ତି ଆଉ କଣ କରୁଛନ୍ତି?
ହୁଁ ମୁଁ ଏଠାରେ ଆମ ଛାତ ଉପରେ ବସି ଅଛି।
ହୁଁ ମୁଁ ମଧ୍ୟ ସେତେବେଳେ ବସିଅଛି ଯେହେତୁ ଟିକେ ଗରମ ହେଉଛି ଘରେ ସେଥିପାଇଁ ଛାତ ଉପରେ ବସିୁଛି ପବନ ଟ ରହୁଛି, ସେଥିପାଇଁ ବସିଛି।
ଓହୋ ବସିବା ଜିନିଷ ତାପରେ।
ହୁଁ ଆଜ୍ଞା।
ଆଉ କଣ ଖାଦ୍ୟ କଣ ଖାଇଛନ୍ତି?
ଖାଦ୍ୟ ଏପର୍ଯ୍ୟନ୍ତ ଖାଇ ନାହିଁ ଯେହେତୁ ଆଜ୍ଞା ମୋ ବଡ ଭାଇ ଆସିନାହାନ୍ତି, ବଡ ଘାତ ଆସେ ଛକୁରୁ ଛକରୁ ଆସିଲା ପରେ ଆମେ ଦୁଇ ଜଣ ମିଶିକି
ଆପଣ କର ର କେବେମ ଦୁଇ ବଡ ଭାତ ଆପଣ ଆଣି ଯଉଛନ୍ତି
ନାଇଁ ଯେହେତୁ ଗାଳିଟି ମୁଁ ଆଣ ନଥିଲି ସେଥିାଇଁ ମୁଁ ଯିବି ନାହି ଆଜ୍ଞା, ଯିଏ ଗାଡିଟି ଆଣିଥିଲେ ସିଏ ତା ଯି
ଓହୋ ଜାଣିଥା ସେ ଯିବେ ଆପଣ ଏମିତି କଣ ଆପଣ ଭାଇଙ୍କ ପଛରୁ ରାଗୁଛନ୍ତି?
କହୁଛନ୍ତି ଯେହେତୁ ସିଏ ସେପରି କାମ କରୁଛନ୍ତି ଆପଣ ମଧ୍ୟ ଥିଲେ ମୋ ଜାଗାରେ ସେଇପରି ପ୍ରତିଜ୍ଞା ପ୍ରକାଶ କରିଥାନ୍ତେ।
ଆପଣ ତ କଣ ମୁଁ ଶୁଣିବା ପାଇଁଛି ଆପଣ ପାଞ୍ଚ ହାତ ମାରି ଖାଇ ଦେଇଛନ୍ତି?
ଆଜ୍ଞା ଆପଣ ଯୋଉଟା ଶୁଣିଛନ୍ତି, ସେଟା ବହୁତ ପୁରା ଠିକ ଶୁଣିଛନ୍ତି, ପାଞ୍ଚ ହଜାର ଟାକୁ ମାର
ନାଇଁ ନାଇଁ, କିନ୍ତୁ ମୁଁ ଜାଣିଛି ତ ଆପଣ ଏମିତି ମାରିବା ପିଲା ନୁହେଁ?
ନାଇଁ ଆପଣ ଠିକ ଶୁଣିଛନ୍ତି କହିଲେ। ଆଜ୍ଞା ପାଞ୍ଚ ହଜାର ଟଙ୍କା ମାରିକି ଖାଇଦେଇ ତାଙ୍କ ଫୋନ୍ ରୁ, ଆପଣ ଯଦି ଭାବୁଛନ୍ତି ଏଇଟା ଠିକ ତାହେଲେ
ନାଇଁ ନାଇଁ ମୁଁ ମୁଁ ମୁଁ କ ଆପଣଙ୍କୁ ଜାଣିନାହିଁ କି ଚିହ୍ନି ନାହିଁ। ଆପଣ ସିନା ମୋ କଲ ଉଠାନ୍ତିନି କି କିଛି କରନ୍ତିନି ଆଉ ମାରିକି ଅବଶ୍ୟ ଖାନ୍ତିୁ ଏତେ କୁଆଡେ ହବ ତ ଆପଣ ଖାଇବେ? ବୁଝିପାରିଲେ।
ହୁଁ ଆଉ ଆପଣ କଣ ଆପଣ ଖାଇସାରିଲେ ନା ଖାଇନାହାନ୍ତି?
ଆ ମୁଁ ଖାଇନି। ମୁଁ ଆଉ କିଛି ସମୟ ମଧ୍ୟରେ ଖାଇବି, କାହିଁକି ଆଜି ଟିକେ ଖାଇ ଦେଇଥିଲି ସନ୍ଧ୍ୟା ବେଳେ ଚୁଡା ଭଜା ଯୋଉ କିଣା କିଣା ଚୁଡା ଭଜା ଆ ସେ ଆମର।
ଆଜ୍ଞା!
ସେଉ ବାଦାମ ପଡିକି, ଆଉ କାଜୁ ଖସମିସ ଯୋଉ ଆସ ସେ ସେଗୁ ଖାଇଥିଲେ।
ଠିକ! ଆଉ ଏବେ ସେଥିପାଇଁ ଆପଣ ଖାଇନାହାନ୍ତି, ଏତେ ସମୟ ହେଲାଣି, ଆଉ କିଛି ସମୟ ପରେ ଖାଇବେ?
ହଁ ଆଉ କିଛି ସମୟପରେ ଖାଇବୁ।
ଆଉ କଣ?
ଏ କିଏ ଏପଟେ ଆସିଛିିକି? ହଁ ମ ପୁର କିଏ ଆସିକି ବୁଲୁ ଅଛନ୍ତି?
ଆଜ୍ଞା!
ହଁ କହୁନାହାନ୍ତି କଣ କହୁଛନ୍ତି? ଆମ ଆମ ଛାତ ଉପରକୁ ଛାତ ଉପରକୁ, ଶୁଣନ୍ତୁ ଆମ ଛାତଉପରକୁ ଅନେକ ଲୋକ ପିଲା ପଳେଇ ଆସୁଛନ୍ତି, ବୁଲିିବାକୁ ତ, ମୁଁ ସେଥିପାଇଁ ତାଙ୍କୁ ଦେଖି ଆସି ଆଶ୍ଚର୍ଯ୍ୟଜନକ ହେଲି, କିନ୍ତୁ ସିଏ ଆମ ଆମ ଘର ପାହାଛ ଦେଇ ଆମ ଘର ପଡୋଶୀ ଘର ଆମ ଖଞାରେ ଯିଏ ସାନ ଭାଇ, ସିଏ ପଳେଇ ଆସିଛନ୍ତି। ଜଣା ପଡୁନାହାନ୍ତି ନା, ବୋଧେ ଟିକେ ନିଶାଗ୍ରସ୍ତ ଅଛନ୍ତି। ଖରାପ କାମ କରୁଛନ୍ତି, ଟିକେ ସବୁବେଳେ ନୁହେଁ ମଝିରେ ମଝିରେ କେତେବେଳେ କଣ ଯେତେବେଳେ ଆମର ଆମର କତା ପଶି ରାସ୍ତା ଆଡେ ଯାଉଛନ୍ତି, ସେପଟେ ଆମର ତ ପଳାସପଣ ସେଇ ଆଆଡେ ଟିକେ ଟିକେ କିଛି ଖରାପ କାର୍ଯ୍ୟ କରିକି ପଳେଇ ଆସ ସେଥିପାଇଁ ଟିକେ ଟଳ ଟଳ ହଉଛନ୍ତି।
ଆଜ୍ଞା! ଆପଣ କହୁଛନ୍ତି ତାହେଲେ ସେ ଯୋଉ ଖନ୍ତାପତି ରାସ୍ତା ଆଡେ ଯାଇ, ସିଏ ନିଶା ଦ୍ରବ୍ୟ ଖାଇଛନ୍ତି ସେଥିପାଇଁ ଏପରି
ହଁ, ହଁ ଆ ସବୁବେଳେ ନୁହେଁ କେବେ କେବେ କାଁ ବା, ଆଉ ଯେତେବେଳେ ତାଙ୍କର ବଡ ଭାତା ମିଶି ଯାଉଛନ୍ତି ତାଙ୍କ ଘର ପ୍ରତିଭ ପଛୁଆ ତଣ ଜାଗା ମାଡି ବସିଛନ୍ତି, ସେଇ ଭାତଙ୍କ ସହିତ ଯାଇକି ଟିକେ ଟିକେ ମାରି ଦେଉଛନ୍ତି।
ହୁଁ ଆପଣ କହୁନାହାନ୍ତି ଆପଣ ମୋ ସାଙ୍ଗେ ଯାଇ କେଇଥର ଆପଣ ମଧ୍ୟ ସେ ନିଶାର ଅ ଖାଇଛନ୍ତି କଣଛନ୍ତି?
ମୁଁ ତ, ଆପଣ ଜାଣି ଥିବେ ମୁଁ ତ ନିଶା ଖୁଆଏ, ନାଇଁ କି ମୋ ସହିତ ଯିଏ ଯାଆନ୍ତି ଭଲରେ ଆସନ୍ତି କି ନିଶା କରନ୍ତିନି, ଆଉ ଆପଣ କଣ ମୁଁ ଯିଏ ଯାଇକି ନିଶା କରିବି, ଆଉ କଣ ଜାଣି ପାରୁନାହାନ୍ତି।
ମେ ଆପଣ ମୋ ସାଙ୍ଗେ ଯେତିକି ଥରେ ଯାଇଛନ୍ତି ଆପଣ କେହି ଖାଇନାହାନ୍ତି?
ନାଇଁ ନାଇଁ।
ନେଶଦ୍ ନେ ନାଇଁ ନେଶଦ୍ ଦ୍ରବ୍ୟ କାହିଁନାହାନ୍ତି କିମ୍ବା ଆଉ ତମ୍ବାଖୁ ଖାଇ ନାହାନ୍ତି?
ନାଇଁ ନାଇଁ ତମ୍ବାଖୁ ସବୁଠୁ ଖରାପ ସେଗୁଡ଼ା ମୁଁ କାଇ ଖାଇବି।
ଆଜ୍ଞା ଠିକ୍ ଅ
ଏ ଭୁଲ କଥା ଆପଣ ଭୁଲ ଶୁଣିଛନ୍ତି ଭୁଲ ଦେଖିଥିବେ ଆଉ ତମ୍ବାଖୁ ଯଦି ମୁଁ ଖାଇ ଥାନ୍ତି ମୁଁ ଆଜ ଯାଏ ଥାଆନ୍ତି ଏଇନା ମୋ ପାଟିରେ ଖନି ବାଜିଥାନ୍ତା। ମୁଁ ଖାଇ ପାରିନଥାନ୍ତି। ଯାଉଅଛି ଯାଉଅଛି।
ଠିକ ଅଛି ଆପଣ କ କୁହେ ଆପ ଆପଣ କିଏ ଡାକୁଥିଲେ ଜଣେ?
ହଁ ହଁ ମୋ ବାପା ମତେ ଡାକୁଥିଲି ମୁଁ ତାଙ୍କୁ କହିଥିଲି ମୁଁ ଆଉ କଉ କିଛି ସମୟ ପରେ ମୁଁ ଯାଇକି ଖାଇବି ଆମ ସେଇନା ଦିନ ଆମର ବାର୍ତାଳାପ ହଉଛି କିଛି ସମୟ ପରେ ଯାଇକି ଖାଇ ପାରିବି ଏବେ ଖାଇ ହବ ନାହିଁ।
ଯେହେତୁ ବିଳମ୍ବ ହେଲେଣି ରାତିରୁ ବହୁତୁ ସେଥିପାଇଁ ଆପଣଙ୍କ ପିତା ଡାକୁଛନ୍ତି ଆପଣ ଯାଆନ୍ତୁ କିଛି ଖାଇଦିଅନ୍ତୁ।
ଆପଣ ତ ଆପଣଙ୍କ ଭ୍ରାତା ଆପଣଙ୍କ ସାନ ଭାଇ ଭାଇଜୀ। ଆସିଛନ୍ତି ଆଉ ମୁ ଆମେ ଆମର ଜିଲ୍ଲାର ପର ଜିଲ୍ଲାରୁ। ବୁଝିପାରିଲେ ସେଥିପାଇଁ ଆପଣଙ୍କୁ ସିଏ ଆପଣ କ ତାଙ୍କ ପଇସା କୁ ମାରି ଖାଇଦେଇଛନ୍ତି ସେ କହୁଛନ୍ତି କଥା ହଉଛି କଥା ହଉଛି,
ଆଜ୍ଞା ଅ ଶୁଣନ୍ତୁ ହଁ,
ଖାଇ ଦେଇଛନ୍ତି ଆଉ ତ ତମ ଦୁଇ ଜଣ ଦୁଇ ଜଣଙ୍କ ପଇସା ଆପଣ ଖାଇଛନ୍ତି। ଆପଣ ବାପାଙ୍କର ଆପଣ ଭାଇ ଭ୍ରାତାଙ୍କର।
ହୁଁ ମୁଁ ଆପଣ ଚାହୁଁଥିଲେ ଆପଣ ଯେତେବେଳେ ଏଇ ଯୋଉ ଆପଣ ଏଇ ଯୋଉ ଆପ ସେ ଖୋଲିଥିଲେ ଯେତେବେଳେ ପ୍ରଥମେ ଆପଣ ଜାଣିଥିଲେ ତୁନି ତିନି ଜଣ ଆପଣ ତିନ ତିନି ଜଣ ଭାଇ ଆପଣଙ୍କ ତିନି ଭ୍ରାତା। ଜାଣିଥିଲେ ଆପଣ କାହାକୁ କୁ ପ୍ରକାଶ କରିବାକୁ ଚାହିନଥିଲେ। ମୁଁ ଚାହୁନଥିଲି କି ଅନ୍ୟ କିଏ ଅର୍ଥ କମାନ୍ତୁ।
ନାଇଁ ନାଇଁ ଆପଣ ଯୋଉଟା କହିଲେ ଆପଣ ଆପଣଙ୍କ ଶୁଣ ଆପଣଙ୍କ ମନ ସେଇଟା କହୁଥିବ କିନ୍ତୁ ଆମେ ସେଇଟା ଚାହୁଁନଥିଲୁ କାହିଁକି? ନା ଆମର ଯେହେତୁ ଆମର ଆମେ ଅର୍ଥ କମେଇନାହୁଁ କିଛି ଦିନ ଆମକୁ ସାତରୁ ଦଶ ଦିନ ଲାଗିଲା। ସେଥିପାଇଁ ଆମେ କହିଲେ ନାହିଁ ମୁଁ ଆପଣଙ୍କ ରେ ଭାଇ ଆପଣଙ୍କ ଘର କଡ଼େ ଯିଏ ଅଛି ମୁଁ ତାଙ୍କୁ ମଧ୍ୟ କହିଥିଲି ମୁଁ ଆ ଆର ଖୋଲିବି ଆଉ କାହାର ଖୋଲୁ ନାହିଁ କାହିଁକି ନା ସେ କ କଥା। ଆର ଖୋଲିବି ଆଉ ତା ଭାଇଙ୍କର ମାନେ ତମ ବଡ଼ ଭାଇଯିଏ ମଝିଆ ଭାଇ ତାର ବି ଖୋଲିବି କିନ୍ତୁ ମୁଁ ଖୋଲିବି ଆଗୁ ଗୋଟେ ଦୁଇ ଦିନ ଆଗରୁ ସେ ତମର ଚାଲାଖୀ ପଡ଼ିି ଖୋଲି ଦେଇଛନ୍ତି କାଳେ ତାଙ୍କର ଆଉ କଲ ଆଉ ସମସ୍ତଙ୍କ ସହିତ କଥା ହବାର ଥିଲା। ବୁଝିପାରିଲେ ତାଙ୍କର ଆଉ କଥା କାହାସହିତ ହେଇପାରିଲେନି। ବୁଝିପାରିଲି ସେଥିପାଇଁ ସିଏ ଆମଠୁ ଚାଲଖ୍ ପଡ଼ିକି ମୁଁ କିନ୍ତୁ ପ୍ରଥମେ କହିଥିଲି ଯେ ଆଉ କାହାର ଖୋଲା ହଉ କି ନ ହଉ ମୁଁ ତାର ଯାଇ ଖୋଲିବି ଆମର କିଛି ଦିନ ଯାଉ ଆମର ଅର୍ଥତା ଆମେ କମେଇ ସାରିଲା ପରେ ଆମେ ଯାଇ ଖୋଲିବା। ଆପଣ ଜାଣିନଥିବେ ଆପଣ ଯଦି ମିଛ ଭାବୁଛନ୍ତି ଆମ ଘର ସେପଟେ ଯୋଉ ଅ ଅଛନ୍ତି ଗୋଟେ ଯାହାର ଯାହାକୁ କୁହାଯାଏ। ହଁ କଣ କହିଲି ହଁ ହଁ ଠିକ କଥା କହିଲେ। ତାଙ୍କୁ ପଚାରିବି ମୁଁ କହିଥିଲି ନ କହିଥିଲି ସେ ଯ କହିବି ନା ସେ କହିନଥିଲା ତାହେଲେ ଆପଣ ଯାହା କହିବା କଥା କହିବେ ଯାହା କହିବା କଥା କହିବେ ଆଉ।
ଆଜ୍ଞା ମୁଁ କିନ୍ତୁ ମୋ ଉଦ୍ଦେଶ୍ୟ ସେପରି ନଥିଲା। ମୁଁ ଆମା ଗ୍ରାମର ସମସ୍ତଙ୍କର ପିଲାଙ୍କର ଖୋଲିକିକି କରାଇ ଦେଇଥିଲି ଯାହା ଫଳରେ ସମସ୍ତେ ଏବେ ନିଜ ନିଜର ଅର୍ଥ କମାଇ
ଆଉ ଆପଣ ତ ଶୁଣନ୍ତୁ ଆପଣ ଯେତିକି ଖୋଲି ନାହାନ୍ତି ତାଠାରୁ ଅଧିକା ମୁଁ ଖୋଲି ଅଛି।
ଆଜ୍ଞା ଆପଣ ନିଜ ଆପଣ ନିଜ ପରିବାର ଖେଳୁଛନ୍ତି, କିନ୍ତୁ ମୁଁ ବାହାର ଲୋକଙ୍କର ଯେତିକି ଖଛି
ରେ ଯେତିକି ଖୋଲିଛି ବାହାର ଲୋକଙ୍କୁ ବି ସେତିକି ଖୋଲିଛି
ଆଜ୍ଞା।
ଭଲ ହଉ ହୋଲି ଆପଣ କୁ ଖୋଲେଉ ପୁଅ ଖାଲି ଆର ଖୋଲବି ତାର ମୁଁ କଣ ବାହାରୁ ଯାଇ ହେଉଛି, ମୋତେ ଯିଏ କହୁଛନ୍ତି ମୁଁ ତାଙ୍କର କହୁଛି ମୁଁ ଖୋଲିଦେବି ମତେ ଏଇ ଏଇ ଜିନିଷ ଦରକାର ମତେ ମୁଁ
ଆଜ୍ଞା ଆପଣ ଯୋଉ କହୁଥିଲେ ସେପରି ନମ୍ବର ନଦା ଉ ପରେ ମଧ୍ୟ ଆସିଛି ସେଇ ଇଏ ଗୋଟେ ସେଟା ଆସୁଛି ନା ଆସୁନାହିଁ?
ସେଟା ତ ମୁଁ ଯାଇନଥିଲି ଆମେ ଯୋଉ ଭାତ ଆପଣ ଯାହା ନା ଧୋଇଲି ବୁଝିପିଲ ତାର ମୋର କଥା ହଉଥିଲ ଯେ ଏଇ ବିଷୟରେ ସେ ଏମତି ହଉଛି ଆମର ନୁହେଁ
ହୁଁ।
ସେ ଏମିତି କହିଲା ଆପଣ ଯାହାର ଖୋଲି ଦେଇଥିଲେ କିନ୍ତୁ ଆମେ ସେଟା ଜାଣିନାହୁଁ ସେଇଆ କହିଲା କହିଲା କିନ୍ତୁ କି ସେମାନେ ସବୁ ପଇସା କମାଉଛନ୍ତି, ତ ଆମେ ପଇସା କମେଇ ପାରୁନାଁ
ହୁଁ ଆଜ୍ଞା ଆପଣ ଯୋଉ କହିଲେ ଯୋଉ କଣ କହିଲେ କହିଲେ ସେ ଯୋଉ ଭ୍ରାତାଙ୍କ କଥା କହିଲେ ଆପଣ ମୋ କଥା ଆପଣ ଭ୍ରାତାକୁ ସେ ଯୋଉ ଭ୍ରାତାକୁ କହିଛନ୍ତି, ମୋର ଏତିକି ସଏ ଅଛି ବୋଲି ସିଏ ଯାଇ ଯାଇକରି ଆମ ଯୋଉ ମାନେ ଗ୍ରାମ ଦ ଦେବତାଙ୍କ ପାଖରେ ଖେଳ ହୁଏ। ସେଠି ସମସ୍ତେ ହି କହିଛନ୍ତି।
ନାଇଁ ନାଇଁ ନାଇଁ ନାଇଁ ମୁଁ ତ ତାଙ୍କୁ ଆପଣ ଯୋଉନ ନ କହିଲି ଧର ଆପଣ ମତେ ତ ରାତିରେ ପଠାଇଥିଲେ ରାତିରେ ପୁଣି କାଟିଦେଲେ ମୁଁ ତାପରେ ତାକୁ କହିନାହିଁ ବୁଝିପାରିଲ ତା ପରଦିନ ତା ତା ପରଦିନ ତା ପରଦିନ ଚାରି ପାଞ୍ଚଟା ବେଳ ଯାକ ତାଙ୍କ ସହିତ ଫୋନ ମାଧ୍ୟମରେ କି ଯେକୌଣସି ମାଧ୍ୟମରେ କି ସାମନା ସମ୍ନି କଥା ହୋଇନି।
ହୁଁ ତାହେଲେ ତାହେଲେ ମୁଁ ତ କାହାକୁ କହିନଥିଲି
ଆପଣ କିନ୍ତୁ ମୁଁ ତ ତାଙ୍କୁ କହିନଥିଲି ମୁଁ ତାଙ୍କୁ କହିଲି ଯେ ସେଇ ସନ୍ଧ୍ୟା ବେଳେ ଥାରେ ମାନେ ଯେତେ ଖେଳିବାକୁ ବୋଲି ମୁଁ ତାଙ୍କୁ କହିଲି କହିଲି ଯେ ଆମର ସବୁ କମ ହଉଛି ଆମେ ଯୋଉ ତିନି ଜଣ କରିଦେଇଥିଲେ ଆଉ ସମସ୍ତଙ୍କର ଅଧିକା ହଉଛି ବୁଝିପାରିଲେ।
ଆଜ୍ଞା ଆଜ୍ଞା।
ସେଥିପାଇଁ ମୁଁ ତାଙ୍କୁ କହିଲି ତା ପୂର୍ବରୁ କିଏ କହିଥାଉ, ମୁଁ ଜାଣିନହି ଯଦି ଆପଣଙ୍କୁ କହିଦେଇଥିବେ କି ଆପଣ ଦେଖେଇଥିବେ।
ସିଏ ଯାଇ ସେଠି ଯେତେବେଳେ କହିଛନ୍ତି, ହଁ କୁହନ୍ତୁ ସି ଯେତେବେଳେ ଯାଇ ସେଠି କହିଛନ୍ତି ସମସ୍ତେ ମତେ କିଛି ନା କିଛି
ଯଦି ଆପଣଙ୍କୁ ଅଧିକା ପଇସା ଅର୍ଥ କମାଇଛନ୍ତି ବୁଝିପାରିଲେ ଆପଣ ଯଦି ଗୋଟିଏ ଥଣ୍ଡା ଜିନିଷ ଶହେ ଟଙ୍କା ଦେଇଥାନ୍ତା ଆମର ଆପଣଙ୍କର ବି କିଛି
ନାଇଁ ସମସ୍ତେ ସମ ସମସ୍ତଙ୍କର ଇ୍ଛା ଅଲଗା ସମସ୍ତେ ଥଣ୍ଡା ଚାହୁଁନଥିଲେ
ହଉ ହଉ ମୁଁ ରଖୁଅଛି ପରେ କରିବି।
ଆଜ୍ଞା ମୁଁ ରହୁ ଖହୁଛି ଯେହେତୁ